ହ୍ୟାଲୋ ହଁ କୁହ।
ହୁଁ।
ଆଉ ଭଲ ଅଛ?
ହଁ ହଁ।
ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ ଘରେ ସମସ୍ତେ।
ହଁ ଭଲ ଅଛନ୍ତି ସମସ୍ତେ ଆଉ।
ଓ ହୋ ଆଉ କଣ କୁହ?
ନାଇଁ କଣ ତମେ ଦେଓଘର କେବେ ଯାଇଥିଲ?
ଆମେ ବା ଯାଇଥିଲୁ ଜୁନ ଏକ ତାରିକରେ।
ଓ ହୋ ଜୁନ୍ ଏ ସେତେବେଳେ କଣ ଭିଡ ହେଇଥିଲେ ଏତେ ଲୋକ?
ନା ନା ପୁରା ଫାଙ୍କା ବଢିଆ ସେ ସବୁ ବୁଲିଲୁ ଦର୍ଶନ କଲୁ।
ହୁଁ।
ଛୁଆ ତାଙ୍କ ପାଖରେ ବସିଲୁ।
ହୁଁ ହୁଁ ଏବେ ଆଉ ସେଠି ଚିଡିଆଖାନାରେ ଆଉ କଣ ବେଶ ଆଉ ପକ୍ଷୀ ଆସିଛନ୍ତି? ପକ୍ଷୀ
ନାଇଁ ତ ସେଇ ଗୁରା ଆଉ ତୁମେ ବଡ୍ଡ ଯୋଉ ବଡ୍ଡ ବଡ୍ଡ ଦିଟା ଶୁଆ ସେଇଟା ଦେଖିଥିଲ ଥିଲା?
ହଁ ହଁ ହଁ
ଆଉ ତାହେଲେ ସେଇ ଗୁରା ଅଛନ୍ତି ଆଉ ନାହିଁ ଆସିନାହାନ୍ତି।
ଆଉ କେହି ଆସିନାହାନ୍ତି ନା?
ନାଁ ଆର ବର୍ଷଠୁ ଏ ବର୍ଷ ଗୋଟେ ଅଢିଆ ସଜେଇଥିଲେ ସବୁ।
ହଁ ଫୋଁ ଫୋନରେ ଆସିଥିଲା ମୁଁ ଦେଖୁଥିଲି ବା। ବଢିଆ ସଜ ହେଇଥିଲା। ଏଇ ଯୋଉ ଆଚାର୍ଯ୍ୟଙ୍କ ଜନ୍ମ ଦିନରେ ତ?
ହୁଁ କୀର୍ତ୍ତନ ବିୀର୍ତନ କରି ପୁରା ଛିନ ଛତ୍ର କରିଛନ୍ତି।
ହୁଁ ହୁଁ। ଆମ ଢେଙ୍କାନାଳର ବରା ଯୋଉ ଯବେ ତାଙ୍କ ଜନ୍ମ ଡେଟ୍ ଟା ଥିଲା। କାଁଳର ବରା ଚଟଣୀ ଆଉ ଓ ସମ୍ବର ନାଁ କଣ ସମ୍ବର କି ମଟର ତରକାରୀ କଣ ଗୋଟେ ଯାଇଥିଲା ତା ଦେହରେ ବୁନ୍ଦି ଦଉ ଥିଲେ।
ହୁଁ ଆଉ ଯୋଉ ତିଥି ଅନୁସାରେ ଏବେ ହେଲାନି ଛବିଶ୍ ତାରିଖରେ ନାଁ କଣ। ସେଥିରେ କଣ ବଡାପ୍ ପାଉ ଦଉଥିଲେ ଖାଇବାକୁ ସକାଳ ଜାଣିନ?
ନାଁ ନାଁ ମୁଁ ଜାଣିନି ମୁଁ ଖାଲି ସେ ଏତେବେଳେ ଯାହା ଜାଣିଥିଲି ଯୋଉ ଆରଥର ଦେଇଥିଲେ ବରା ହେରିକା।
ହଁ ଏଠି ଆମେ ଲାଇନ୍ ଲଗେଇ ନଥିଲେ କି ବରା ଘୁକୁୁନି।
ହୁଁ ହୁଁ ନାଇଁ ନାଇଁ ଯୋଉ ଏ ଆମେ ଯୋଉଥର ଯାଇଥିଲୁ ସେଥର ଦିଟା ଡେଟ୍ ଆଠରେ ସାତରେ ଦି ଡେଟ୍। ଟ୍ରିହେଇଥିଲା ବୋଲି ଭିଡ ହେଇଥିଲା। ଏଥର ଗୋଟେ ଡେଟ ପହିଲା ଗୋଟେ ତିଥି ପହିଲାନି କି, ଡେଟ ଟା ପଡିଲା ସାତ୍ ରେ ତିଥି ଟା ପଡ଼ିଲା ଛବିଶ୍ ରେ, ଦିଟା ପହିଲାନି ଏଥର?
ହଁ-ହଁ ସେଇ ଛବିଶ୍ ରେ ଦେଇଥିଲେ ବାଡ଼ା ପାବାଘରିଆ ସବୁ ଖାଇବା ପାଇଁ,
ଓହୋ ଆଉ ତାହେଲେ ଯୋଉ ଆଠ ରେ ଯୋଉ ପଡ଼ିଥିଲା ଏଇଥିରେ ଦେଇଥିଲେ ଯୋଉ ଢ଼େଙ୍କାନାଳ ର ବରା ସେଠି, ତିଆରି ହଉଥାଏ ଏଇଆଡ଼େ ଦିଆ ହଉଥାଏ ଖାଇବାକୁ, ସେଉଠୁ ଟ୍ରପ୍ ନେଇକି ପୁରା ଯାଇଥିଲେ ହୁଁ,
ସେଠି ତ ବରା କଣ ଜାଣିନାହାନ୍ତି,
ନା ସେ ପୁଣି ଆମ ଢେ ଙ୍କାନାଳ ବରା ମାନେ ଭାବୁଥା ଆମର ଦେଶୀ ବିରିରେ ବରା ହୁଏ ଢେଙ୍କାନାଳରେ,
ହୁଁ-ହୁଁ,
ହଁ ସେଇଠି ଦେ ଦେଶୀ ବିରିରେ ବରା ହୁଏନି ଢେଙ୍କାନାଳରେ?
ହଁ ସେଇଟା ଫେମସ ଆଉ,
ଫେମସ୍ ପୁରା ସେଇ ବରା ବିରିରେ ବରା ବାଟି ବୁଟିକି ନେଇଥିଲେ ଖାଲି ବରା ଛାଣୁଥିଲେ, ଆଉ ଦଉଥିଲେ ଲୋକଙ୍କୁ,
ଆର ବର୍ଷ ବହୁତ୍ ଆମ୍ବ ଦଉଥିଲେ ନା?
ହୁଁ-ହୁଁ ଏ ବର୍ଷ ବି ଆମ୍ବ ଫାମ୍ବ ଦଉଥିଲେ ଯାଇଥିଲେ ସବୁ ଯୋଉ କହୁଥିଲେ,
ହଁ ଆମେ ଯେବେ ଯାଇଥିଲୁ ସେଠି, ପାଞ୍ଚ ଛଅଟଡ ଲେଖ ଛଅ ଟା ଖଣ୍ଡେ ଝୁଡି ଧରିକି ଖାଲି ଠିଆ ହେଇଥିଲା ଆ ଦେବେ ବୋଲି ତାଙ୍କୁ ଆମ୍ବ, ଫୁଲ-ଫୁଲ ପୁରା ମୁଣ୍ଡେଇକି ଧରିଥିଲେ, ସେ ତ ସେଇଟା ଖାନ୍ତିିନ ସେ ବାଟି ଦଅନ୍ତି,
ହଁ-ହଁ ଏତେ ବି କିଏ ଖାଇବ,
ହୁଁ, କେବେ ସେଟା?
ଏଇଟା ଯୋଉ ସେପ୍ଟେମ୍ବର ଏକ୍ ରେ,
ହଁ ଆଉରି ଅଛି ଏଇଟା ତ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଆଉ ହଁ ସେପ୍ଟେମ୍ ମ୍ବାର ମାସରେ ଏବେ ଯିବେ ନାଉ,
ସେପ୍ଟେମ୍ବର ଦୁଇରେ ଦୁଇ-ଦୁଇ ହଁ, ଦୁଇରେ ଆଗ ମାନେ ଉତ୍ସବ ଆଦ୍ ଦାଦା ଦିଅନ୍ତି ଏକରେ ସତ୍ସଙ୍ଗ ଦିଅନ୍ତି, ଆଉ ଦୁଇରେ ଆଗମନେ ଉତ୍ସବ ଆଉ, ‌
ଓ ଠାକୁର ଯେବେ ଆସିଥିଲେ ନାଁ ସେଇଟାକୁ ଆଗମନେ ଏ?
ହୁଁ ଆଗମୀନି ଉତ୍ସବ ବୋଲି କହନ୍ତି,
ଓ ଆମର ତାହେଲେ ଏଠି ବି ପାଳନ ହବ ବୋଧେ? କେନ୍ଦ୍ରରେ ଖାଲି କେନ୍ଦ୍ରରେ ଓହୋ ଏଇ,
ଥିଲା ନାଁ ଠାକୁର ସେଇଠିକି ଆସିଥିଲେ, ହଁ-ହଁ-ହଁ ଅଁ ହଁ, ସେଇଠିକି ଆସିଥିଲେ ବୋଲି ସେଇଟା ପାଳନ ହବନି, ତୁ ଇଆଡ଼େ ଆମର କାହିଁ ପାଳନ ଏଠିକାଲି ଆମର,
ଓ ଏଠି ଯୋଉ ଆଁ ଅଛି ଆର ମାସରେ ମାଙ୍କ ଜନ୍ମଦିନ ନାଁ କଣ? ଶ୍ରାବଣ ମାସ?
ଶ୍ରାବଣ ମାସ ତା ଆ ଯିବ ମାତୃଶରଣିନି ମାଆଙ୍କ ଜନ୍ମଦିନ ସବୁ ହବ ଆଉ,
ହଁ ଆମର ପଡ଼ିଛି ଦୁଇ ତାରିଖରେ କରିବେ,
ହୁଁ,
ହୁଁ,
ତମ ମାତୃଶମିଳନି ଅଗଷ୍ଟ ଦୁଇ।
ହଁ ଆଗଷ୍ଟ ଦୁଇ।
ଓ ହଁ।
ତମ ଘରେ ହୁଏ କଣ?
ଆମ ଘରେ ହୁଏ ଯେ ମୁଁ ଏଇ ତ ଗାଁକୁ ଗଲା ପରଠୁ ଆଉ। ଏବେ ତ ଘରେ ଜାଗା ଫାଗା ନାହିଁ ଆଉ ମୁଁ ଯାହା କରୁଥିଲି ଆଗରୁ ଏଇ ଗାଁକୁ ଗଲା ପରେ ଆରମ୍ ବର୍ଷ। କହିଥିଲେ ମତେ। ଆଉ ମୁଁ ଗାଁକୁ ତ ପଳେଇଥିଲି ଆଉ କରିନି ଆର ବର୍ଷ କରିନି ତା ଆର ବର୍ଷ। ତ କରିଥିଲି ଆର ବର୍ଷ ଆଉ କରିନି କି ଆଉ ଏ ବର୍ଷ ତ ଜାଗା ଅସୁବିଧା। ଆଉ କରିନି ଦେଖିଆ ଆଗକୁ ଯଦି ଜାଗା ଫାଗା ସୁବିଧା ହବ କରିବି ଏଇଠି। କେଉଁ।
ଛାତ ଉପରେ ବି ସୁବିଧା ନାହିଁ ନାଁ?
ଛାତ ଉପରୁ ନାଁ ବର୍ଷା ହବ ସାତ ଉପରୁ ସୁବିଧା ନାହିଁ।
ବାଉଣ୍ଡୁରୀ ହଁ ଥାନ୍ତା କରି ଦେଇଥିନେ ହେଇଥାନ୍ତା।
ଏଇ ସେପଟ ଘର ଟା ମତେ କଣ ସୁବିଧା ସେପଟ ଘର ଟା ଯଦି ସେମାନେ ଭଡା ଛାଡିଲା ପରେ ଝିଅ ତ କହୁଚି ସେପଟ ଘରକୁ ଯିବା ବାହାରି ମାମା ଏପଟା ଆମକୁ ଅସୁ ଆସୁବିଧା ହୋଉଚି ଚଳିବାକୁ ଆଉ ଏପଟ ଘର ଟା ଭଡା। ହଁ ଏପଟ ଘର ଟା ଭଡା ଦେଇଦବା ମୁଁ କହିଲି ହଉ ତାହେଲେ ସେଇଆ। କରିବା ଆଉ ଏବେ ତ ମୁଁ ଗାଁକୁ ହିଁ ଯାଇପାରିବିନି। କାରଣ ମତେ ଝିଅ ପାଖରେ ହିଁ ରହିବାକୁ ପଡିବ କାରଣ ଝିଅ ଆଇଲେ ଖାଇବ ସ୍କୁଲୁ। ତାକୁ ମୁଁ ରୋଷେଇ ମତେ କରିବାକୁ ପଡିବ ଭାଇ ଆଉ କହିଲେ ତୁ ଆଉ ଗାଁକୁ ହିଁ ଆସିପାରିବୁ ନେହିଁ ଏବେ। ମୁଁ ବି ଆଉ ଯାଇନି ଏକେରେ ତ ଗୋଡ ଖରାପେ ହେଲା। ଦୁଇରେ ଗୋଡ ପାଇଁ ଯାଇପାଇଲିନି ଏବେ ଝିଅ ପାଇଁ ହିଁ ଯାଇପାରିବିନାହିଁ
ପୁଅର ଆଉ କିଛି ଅସୁବିଧା ନାହିଁ ନାଁ?
ପୁଅର କିଛି ନାହିଁ ପୁଅର ପରୀକ୍ଷା ତ ଏବେ ଚାଲିଚି। ଟିକିଏ ଆଉ ଚା ଯିବା ଆରମ୍ଭ ହୋଉ ଛଅ ତାରିକରେ।
ହୁଁ ହୁଁ।
ଏମିତି ପୁଅର କିଛି ଅସୁବିଧା ନାହିଁ।
ଆଉ ଯୋଉ ଗାଁ ଘର ଗୁରା ହେଇଗଲାଣି ଉପର ଘରଗୁରା?
ଉପର ଘର ଗୁରା ନା ମ ସେମତି ପଡିିଚି ଆମେ ତେ ୟାଡେ ଆଇଲୁ ଭାଇ ଆଉ ମନଦୁଃଖ କେହି କରୁନାହାନ୍ତି ଆଉ କହିଲି ରହିବ କିଏ ଯେ କରିମି ମୁଁ କହିଲି ହଁ ସେତିକି ପଡିିଥାଉ ମାଙ୍କଡ ମାନେ ଆସି କି ରହୁଚନ୍ତି ଏବେ। ଇଦି ଇ ଇ ପୁରା ମାଙ୍କଡ କଣ କରୁଛନ୍ତି ଆସିକି ପୁରା। ଦଳ ବଳ ଧରିକି ଯୋଉ ଖରା ଯୋଉ ଯୋଉ ହେଲାନି ଜୋରରେ। ମାନେ ଆଉ ଛଟ୍ ଛଟ୍ ବାଜିଗଲେ ପୁରା, ହେଟୁ ଆସିକି ସେ, ଓ ଉପର ଘରଟା ପୁରା ଫାଙ୍କା, ସେଇଟି ପୁରା ତାଙ୍କ ପିଲା ଛୁଆ ଧରିକି ସେମାନେ ରହିଲେ। ମୁଁ କହିଲି ସେ ରୁହନ୍ତୁ, ତମେ ପାଣି ବାଲ୍ଟିଏ ଥୋଇ ଦେଇଥିବ, ସୋଷ କରିବ ତାଙ୍କୁ ନାଁ।
ହଁ।
ପାଣି ବାଲ୍ଟି, ନାଇଁ ରାତିରେ ନୁହଁ, ରାତିକି ତାଙ୍କ ଗଛ ଫଛ ପଳନ୍ତି ଦିନ ସାରା ରୁହନ୍ତି।
ଏରା ଦିନରେ ଆଉ ଖରାରେ କୁଆଡ଼େ ବୁଲିବେ।
କୁଆଡ଼େ ବୁଲିବେ ହଁ, ଏଠି ଶୁଅନ୍ତି ଉପର ଘରଟା ଫାଙ୍କା ପଡ଼ିଚି କିଛି ନାହିଁ। ସଫା ବି ପୁରା ଭାଇ ଏବେ କରି ଦେଇଚନ୍ତି।
ହୁଁ, ନାଇଁ ଭଲ ହେଲା, ହଁ। ଆଉ ଘରେ ବା କଣ ପଶି ଯାଉଥିଲେ?
ଘରେ ଆସିକି ତଳକୁ ଆସିକି ବସିକି, ମାନେ ଯାହା ଖାଇବା ଜିନିଷ ଅଛି ନେଇଯିବେ। ଖାଇବା ଜିନିଷ ନହେଲା ଆଉ, ଆ ତୁ ବାନ୍ଧେ। ଖାଲି ଏଇ ସିଡ଼ିରେ ଦେଖିବେ, ସମସ୍ତଙ୍କୁ ଦେଖିବେ ମାନେ କିଏ କଣ ଚଳପ୍ରଚଳ କରୁଚି। ଆଉ ଆମର ତ କେହି ନାହାଁନ୍ତି ଘରେ, ସେ ତା ଦେଖି ଦେଖି, ଦେଖି ଦେଖି, ଉପର ଘରେ ରୁହନ୍ତି ଆଉ।
ତା ମାନ ଉପର ଘର ଗୁରା, ତାଙ୍କରି ପାଇଁ ହେଇଚି।
ତାଙ୍କରି ପାଇଁ ହେଇଛି ଆଉ। ମୁଁ କହିଲି ହଉ ଯିଏ ହେଲେ ତ ରହୁ ଛନ୍ତି ଆଉ ନାଁ କି? ଆମେ ନରହିଲୁ ସିଏ ରହୁଛନ୍ତି ଆଉ।
ହୁଁ, ଆଉ ଯୋଉ ନାଇଁ କହୁଥିଲୁ ଉପର ଠାକୁର ଘର ଟା କରିବ?
କରିବୁ ବୋଲି ଠାକୁର ଟା କହୁଥିଲୁ, ଯେ କଣ କରିବୁ ଏବେ ତ କରିନୁ ଦେଖିବା ଆସ୍ତେ ଆସ୍ତେ। ତ କରିବୁ ଆଉ।
ଓ ହଉ ଗୁଡୁଲି ବି ଇଏ ହେଲାଣି। ଅଜୟ କରିଦେବେ ଆଉ କଣ।
ତାପରେ ଉପର ଘର କଲେ, ଆମେ ସବୁ ରହିଥିଲେ ଭାଇ ଟିକେ ଖୁସି ହେଇ କରିଥାନ୍ତେ।
ନାଇଁ ମ, ହିଆଡ଼େ କିଏ ଯାଇ ରହିବ କହୁନ?
ଏଠି ଆମେ ରହିଲୁ, ଭାଇ କହିଲୁ କେ ସେ ମୁଁ ଉପର ତଳ ହେଇ, ସେ ଠାକୁର ପୂଯା ରୋଷେଇ, ଏରା ଏତେ ଦାଉଁ କାମ ପଡ଼ିବନି କି? ସେ ଯୋଉଠି ଠାକୁ ଠାକୁର ଅଛନ୍ତି ଏନା, ପୂଜା ତ ଚାଲିଚି ଚାଲିଥାଉ ଆଉ କଣ କରିଆ।
ଯା ହଉ, ମୁନା ନା ଡେଲି ରାତିରେ ଯାଉଛନ୍ତି ନାଁ?
ହଁ ସବୁଦିନ୍।
ସିଆଡ଼ୁ ଆସିବେ, ତମ କତିରେ ଦେ
ନାଇଁ ଏଠିକି ଯଦି ଆସ୍‌ ସେ ମୁଁ କାଲି ଏଇଠୁ ମନା କଲିି, ମୁଁ କହିଲି ବର୍ଷା ହଉଛି ନାଁ, ମୁଁ ଏଇ ବର୍ଷା ଦିନ ମନା କରିଦେଇଛି। ମୁଁ କହିଲି ଆସିବନି, ଯୋଉଦିନ ପାଗ ଭଲ ଥିବ ଆସିବ। କାଲି ପଳେଇଲେ ଗାଁ କୁ ସିଧା। ଗାଁ କୁ ପଳେଇଲେ ଆଜି ଜି ପଳେଇଛନ୍ତି, ଯଦି ଆଜି ସନ୍ଧ୍ୟା ବେଳକୁ ଯଦିଆ ପାଗ ଭଲ ଆସିବେ ନହେଲେ ଗାଁକୁ ପଳେଇବେ। ଓଦା ଫୋଦା ହେଇକି ଆଉ ଆସିକି ପୁଣି ଗଲା ବେଳକୁ ତାଙ୍କୁ ଅସୁବିଧା।
ହଁ, ସେ ଭାରି ହଇରାଣ ହଉଛନ୍ତି ସତ କଥା। ତମ ତମ ଆଉ ତାଙ୍କ ତାଙ୍କ ଭିତରେ ଘା ଣ୍ଟି ଯାଉଛନ୍ତି ୟା
ହଁ ହଁ ସେଇଆ ବା। ଆଉ କଅଁ କରିବି? ଆଉ ଇଏ ଛୁଆ ଦିଟା କୋଉ ନିଜେ ହଁ ରାନ୍ଧି ବାଢ଼ି ଖାଇ ଦେଇେକି ସେ ପଳାନ୍ତା ସ୍କୁଲ୍। ସିଏ ଯାଇ ପାରିବାନି, ନିଜେ କରିକି ମୁଁ ତାକୁ ସକାଳୁ ନ ସାହାଯ୍ୟ କଲେ, ସେ କରିକି ଯାଇ ପାରିବନି।
ସକାଳେ ଖାଇବେ, ପୁଣି ଟିଫିନ୍ ନେବେ ନାଁ?
ଯାହାହେଲେ କୋଉଦିନ ରୁଟି ନେଇଯିବ, କି ପରଟା କୋଉଦିନ ନେଇଯିବ, ଖାଇବ ନେଇକି ଯିବ।
ସକାଳେ କଅଁ ଖାଉଚନ୍ତି?
ଏବେ ତ ଯୋଉ ସ୍କୁଲ୍ ଯାଉଥିଲା ସାତଟାରୁ, ସିଏ ତ ସକାଳୁ ତାଙ୍କୁ ଭୋକ ନାହିଁ, ସକାଳୁ ସେ ଖାଉନଥିଲା। ଯାହା ନେଇଯାଉଥିଲା ବିସ୍କୁଟ ଫିସ୍କୁଟ ଖାଉଥିଲା, ଦିଟା ବେଳେ ଆସିଲେ ଭାତ ମୁଁ ରାନ୍ଧିକି ଥୋଇଥାଏ ଖାଏ। ଏବେ କିନ୍ତୁ ଯାହାହେଲେ ନଅଟା ବେଳୁ ଯେହେତୁ ଯିବ, ରୁଟି ଭଜା କି ପରଟା ଭଜା ଏମିତି କରିକି ନେଇଯିବ ମୁଁ ଆଇଲେ ଭାତ ରାନ୍ଧଥିବି ଆଇଲେ ଖାଇଦେଲେ ଆଉ ରାତିରେ ଖାଇଲେ ଖାଇବା ନହେଲେହିଁ ତା ଇଚ୍ଛା।
ହଁ।
ଏମିତି କରିବ ଯୋଉ ଦିନ କହିବ ଭାତ ରାନ୍ଧିବି ଯୋଉ ଦିନ କହିବ ନାଇଁ ମୁଁ ଆଜି ରୁ ରୁଟି ଖାଇବି ରୁଟି କରିକି ଦେଇଦେବି କୋଉଦିନ ଉପମା କରିକି ଦେଇଦେବି ଏମିତି କରିଦେବି ଆଉ।
ହଁ ମ ଆଉ ସବୁଦିନ କଅଁ ରୁ ରୁଟି ଉରା ଖାଇବାକୁ ଭଲ ଲାଗିବ।
କରିକି ନେଇଯିବ କୋ ଦିନ ପାସ୍ତା ସହିତ ସେଗୁଡା ଖାଇବି। ଆଉ କୋଉଦିନ ରୁଟି କୋଉଦିନ ଉପମା ଏମିତି ଆଉ।
ହୁଁ ନାଇଁ ମ।
ହୁଁ।
ଓହୋ ଆଉ । ଆଉ କଣ କୁହ?
ହୁଁ।
ନାଇଁ ହଉ ରଖୁଛି ନହେଲେ ପରେ କେତେବେଳେ କଥା ହବା ଆଉ। ଦଶ ମିନିଟ୍ ହେଇଗଲାଣି।